ହାଲୋ।
ହଁ ହାଲୋ କୁହନ୍ତୁ।
ଅଁ କଣ କରୁଛନ୍ତି।
ମୁଁ ଏଇ ବସିଥିଲି ଆଉ।
ଆଜି ଆପଣ କଣ ଖାଇଛନ୍ତି ଦିନରେ।
ମୁଁ ଦିନରେ ବିରିୟାନୀ ଖାଇଥିଲି। ତ ମୁଁ ଆପଣଙ୍କୁ ପଚାରୁିଥିଲି କି ବିରିୟାନୀର ରେସିପି ଟା ଆପଣଙ୍କୁ ଜଣାଅଛି।
ହଁ ଆପଣ କୋଉ ରେସିପି ନେବେ ସାଧା ନା
ନା ଭେଜେର ଭେଜ୍ ଭେଜ୍
ଭେଜେର ଭେଜ ବିରିୟାନୀ ପାଇଁ ଆପଣ କୋଉ କୋଉ ଭେଜିଟେବୁଲ ସବୁ ଖାଆନ୍ତି।
ମୁଁ ସବୁ ପ୍ରକାର ଭେଜିଟେବୁଲ ଖାଏ।
ଆପଣ ଖାଆନ୍ତି। ହଁ ଆପଣ ତା ଆଡ କରିପାରିବେ ଗାଜର ଦେଖନ୍ତୁ ମୁଁ ତମ ଆବଶ୳ ସେ ସାମଗ୍ରୀ ମାନେ ବିରିୟାନୀ ପାଇଁ କଣ କଣ ସବୁ ଦରକାର ମୁଁ ଆପଣଙ୍କୁ ଜଣେଇ ଦଉଚି। ସେଥିପାଇଁ ବିରିୟାନୀ ଚାଉଳ ଆପଣ ଯେତେ ନେବେ। ଆପଣ ଯେତେ ଜଣ ଖାଇବେ ସେଇ ହିସାବରେ ଆପଣ ନେବେ ବିରିୟାନୀ ଚାଉଳ ପିଆଜ ରସୁଣ ଅଦା ଶୁଖିଲା ଲଙ୍କା କଞ୍ଚା ଲଙ୍କା ଲେମ୍ବୁ ଆଉ ରହିଲା ହଉଛି। କଣ ଆମର ଧଣିଆ ପାଉଡର ଜିରା ପାଉଡର ଗରମ ମସଲା ଆଉ କିଛି ସାଧା ମସଲା ରହିଲା ଯୋଉ କରି ପାଉଡର। ଏମିତି ସବୁ ବିଭିନ୍ନ ପ୍ରକାର ମସଲା ଆଉ ଗୋ ଟା ମସଲା ଆପଣ ନିହାତି ଭାବରେ ରଖିଥିବେ ଆଡ କରିବେ ବହୁତ ତାର ବଢିଆ ବାସ୍ନା ହୁଏ ଶୁଣନ୍ତୁ ପ୍ରଥମେ ହଉଛି ଆପଣ ଗାଜରକୁ ଟିକ ଛୋଟ ଛୋଟ କରି କାଟିବେ ଆଳୁ ଛୋଟ ଛୋଟ କରି କାଟିବେ ଅ ଯାହା ସବୁ ପନିପରିବା ଆପଣ ପ କେବେ ତାକୁ ସବୁ ବିଭିନ୍ନକାର ଛୋଟ ଛୋଟ କରିଦିଅନ୍ତି ଯେମିତି ମିକସର ତରକାରି ହୁଏ। ସେଇଭଳିଆ ସବୁ କା କାଟିବି କାଟି ସାରିଲା ପରେ ତାକୁ ଆପଣଙ୍କ ପୁରା ବାଗିକି ତେଲରେ କଡା କରିକି ଫ୍ରାଏ କରିବି। ଫ୍ରାଏ କରିସାରିଲା ପରେ ପାତ ତାପରେ ପ୍ରଥମେ ତାପରେ କ ତେଲ ପକେଇବେ ତାପରେ ଚୁନ ଚୁନ କଟା ହେଇଥିବା ପିଆଜ ତା ଦେହରେ ପିଆଜ ଟା ଟିକେ ଜାରି ହେଇସାରିଲା ପରେ ତାପରେ ଧରେ ପକେଇବେ ରଦ ରସୁଣ ର ବଟା ତା ଦେିହରେ ପକେଇବେ ହଉଛି ଆପଣ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଧଣିଆ ଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ସଵାଦ ଅନୁସାରେ ସବୁ ପକେଇକି ନା କେମିତି ସ୍କିପ କଲେ ଆପଣଙ୍କୁ ଭଲ ଲାଗିବନ ତା ସ୍ଵାଦ ଟା ଟେଷ୍ଟ ଟା ଭଲ ଲାଗିବନି ଦେଖନ୍ତୁ ତାର ସବୁ ମସଲା ଟା ଭଲ ଭାବରେ କଷେଇସଲା ପରେ ଆଉ ଯାହା ସବୁ ଛାଣିକି ରଖଥିବେ ପନିପରିବା ଭେଜିଟେବଲ ସବୁ ପକେଇବେ ହଉଛି ପକେଇ ସାରିଲା। ପରେ ତାକୁ ଭଲ ଭାବରେ ଗୋଳେଇକି ଭାତ ତାପରେ ଭାତ ତ ଦେଖ କେମିତି ପ୍ରସ୍ତୁତ କରିବେ ହଁ ଦହି ପକେଇବେ ଦହି ପକେଇ ମୁଁ କହିବାକୁ ଭୁଲି ଯାଇକି ଦହିଟା ବି ପକେଇବି ଭାତ କେମିତି ପ୍ରସ୍ତୁତ କରିବେ ଶୁଣନ୍ତୁ ଆ ଭାତ ଯେତେ ଜଣ ଚାଉଳ ଅ ସେଷରେ ପାଣି ନେବେ ତା ଦେହରେ ଗୋଟା ମସଲା ପକେଇବେ ତା ଦେହରେ ଟିକେ ଅଳ୍ପ ସାଧା ତେଲ ପକେଇବେ ଆଉ ତା ଦେହରେ ଗୋଟା ମସଲା ଯେମିତି କିି ଡାଲଚିନି ଗୁଜୁରତିୀ ଗୋଲମରିଚ ତେଜପତ୍ର କଞ୍ଚାଲଙ୍କା ଲେମ୍ବୁ ଟିକେ ସ୍ଲାଇସ୍ କରିକ କାସିବେ ତାକୁ ଟିକେ ପକେଇବେ ଯେମିତି କି ଭାତର ପୁରା ତା ବାସ୍ତ୍ରଣ ଟା ଯେମିତି ଜାଣିବେ ଯେ ଆପଣ ଯେମିତି ବିରିୟାନୀ ଖାଉଛନ୍ତି ବୋଲି ସେଇ ସବୁ ପକେଇକି ଭାତ ଯ ଦେଖ ଖ ସେଭେଣ୍ଟିସଣ୍ଟ କୁଗଲା ତାପରେ ସେଭେଣ୍ ପରସେଣ୍ଟ କୁକ୍ ହେଇ ସାରିଲା ପରେ ତାକୁ ଆପଣ ଦମ ଦେବେ ଗୋଟେ ଲେୟାର କରିକି ଆଗେଇ ଦେଇଦେବେ ମସଲା ଟାକୁ ତାପରେ ଭାତ ପକେଇବେ ତାପରେ ଛାଣିକି ରଖିଥିବେ ପିଆଜ ତାକୁ ପକେଇବେ ତାପରେ ବିରିୟାନୀର ଗୁଣ୍ଡ ପକେଇବେ ଆଉ ତାପରେ କିଛି ଫୁଡ କଲର ଯଦି ଆପଣ ଖାଇବାକୁ ପସନ୍ଦ କନ୍ତି ତେବେ ପକେଇବେ ଏସେମ ଯଦିପଣାଇବାକୁ ଭଲ ପାଆନ୍ତି କି ବାସ୍ନା ଭଲ ଲାଗୋ ସେ ପାଇଁ ଏସୁ ପକାନ୍ତି ସେ ଆପଣ ପକେଇବେ ତାପରେ ତା କୁ ମିନିମମ୍ ଟା ଅଧଘଣ୍ଟେ ଦମ ଦେଇଦେବେ ତାମସିଲଟ ଚଆଞ୍ଚରେ ଦମ ଦେଇ ତାପରେ ଆପଣଙ୍କର ପ୍ରସ୍ତୁତ ହେଇଯିବ ବିରିୟାନୀ ଆଉ ମୁଁ ତ ବିରିୟାନୀ ରେସିପି ଟା କହିଲି ଆପଣ ତ କ କଚୁମର ଭଲ କରିଥାନ୍ତି କଚୁମର ରେସିପି ଟା ମତେ କୁହନ୍ତୁ।
ତ ଆମେ କଚମ୍ର ବନେଇବା ପାଇଁମେ ଦହି ନେଇ ସେ ଦହି ଆପଣ ଯେ କୌଣସି ଦହି ବ୍ୟବହାର କରିପାରିବେ ତାପରେ ତାରେ କାକୁଡି ପୁରା ଚପରେ ପୁରା ଚପ କରିଦବେ ପୁରା ଛୋଟ ଛୋଟ ସ୍ଲାଇସ୍ ତା ସହିତ ପିଆଜ ତା ଦେରେ ଆଡ୍ କରିବା କଞ୍ଚା ଲଙ୍କା ତା ଦେହରେ ଆପଣ ଗାଜର ଚାହିଁଲେ ଆଡ କରିପାରିବେ ସେଟା ଆପଣଙ୍କ ମର୍ଜି ତାପରେ ଦହିଟାକୁ ଗ୍ରାଇଣ୍ଡିଙ୍ଗ କରିଦେଇକି କାକୁଡି ଟିକେ ସବୁ ଇନଗ୍ରିଡିଏଣ୍ଟସ ମୁଁ କହିଲି ତାକୁ ସବୁ ଆଡ଼୍ କରିଦେବ ଆଡ଼୍ କରିସାରିଲା ପରେ ତା ଦେହରେ ଜଲ ଜିରା ଦେଇଦେବେ ଲୁଣ ଦେଇଦେବେ ବାସ୍ ଆପଣଙ୍କର କଚୁମ୍ବର ରେଡି ସ୍ଵାଦ ଅନୁସାରେ ଆପଣଙ୍କ ଦେଖିକି ଆପଣଙ୍କ କାଡ଼ା କେତେ କରିବେ ପାଣି କେତେ କରିବେ ଆପଣ ସେଇ ହିସାବରେ ପାଣି ଦେଇଦେବେ
ଆଛା ତାହେଲେ ବହୁତ ଭଲ କଥା ଆଉ ଆଜି ଆପଣ କୁଆଡେ ଯାଇନାହାନ୍ତି। ଟିୁସନ କଲେଜ
ମୁଁ ଆ ଯେ ଯାଇଥିଲି ଯାଇଥିଲି ଆଜି କୋଚିଂ ଯାଇଥିଲି।
କୋଚିଂ ଯାଇଥିଲେ କୋଚିଂରେ କଣ ସବୁ ମଜା ହେଲା କଣ ତମର ସବୁ ଗଲା ତମର ଫାଷ୍ଟ ଫାଷ୍ଟ ଇୟର ପିଲାଙ୍କୁ ସବୁ ୱେଲକମ୍ କଲ କଣ ସ ମଜା ହେଲା କଣ ସବୁ
ନାଇଁ ସେଠି ଗୋଟେ ପାର୍କ ବୁକ୍ କରିଥିଲୁ ସେଠି ଆମର ମିନିମ ପିଲା ଶହେ କୋଡିଏ ତିରିଶ ମାନ ପକେଇବେ ସେଠି ତାଙ୍କ ପାଇଁ ଖାଇବାବା ବ୍ୟବସ୍ତା ହେଇଥିଲା ତା ସହିତାଇ ହେଲା।
ଆଚ୍ଛା ତାଙ୍କେ ଗସ ଖାଇବାକୁ ବନେଇଥିଲି। ଓ ସେଇଥିପାଇଁ ବିରିୟାନୀ ରେସିପି ଟା ଆମ କତରେ ମାଗୁଥିଲେ କି? ଓ ଆଛା ଆଛା। ଆଚ୍ଛା ଆଉ ଆଉ କୁଆଡେ ବୁଲିଆକୁ ଜାଇନାନ୍ତି ଆଉ ରଜ ପାଇଁ କଣ ପ୍ଲାନିଂ କୁଆଡେ ଯାଉଛନ୍ତି।
ସ ରଜ ପାଇଁ ସେମିତି କିଛି ପ୍ଲାନ୍ କରେନି ତ ମୁଁ ପୁରୀ ଯିବାକୁ ଭାବୁଛି।
ଆ ବଢିଆ ଜାଗାକୁ ଯିବାକୁ ଆପଣ ଭାବିଛନ୍ତି। ଆଉ ଆମେ ତ ମୁଁ ଯାଇ ପାରୁନି ଆଉ ପଇସା ପତ୍ର ବହୁତ ନାଇଁ ପା ଖରେ ଆଉ କଣ କରିବା ସେଇ ଆଉ ଯିବା ଆଉ ଯବେ ଠାକୁରଙ୍କ ଡୋରି ଲାଗିବ ଆମେ ସେବେ ଯିବୁ ରଥଯାତ୍ରା ପାଖ ଖେଇ ଆସୁଛି ବା। ଆଚ୍ଛା। ଆଉ କଣ କୁହନ୍ତୁ। ଆଉ ଦେହ ଆପଣଙ୍କର ଭଲ ଅଛି। ଆଉ କଲେଜ କେବେ ଖୋଲିବ ଓ ଆଛା ହଁ ମୋ ଦେହ ଭଲ ଅଛି। ଆଉ କଣ କୁହନ୍ତୁ। ଆଉ ମୁଁ ପଚାରୁଥିଲି କି ମୁଁ ଆଜି ଖାଇଥିଲି ଭାତ କୋବି ଆଳୁ ତରକାରୀ ପୋଟଳ ଆଳୁ ଭଜା ଆଉ ଆମ୍ବ। ବାସ ଆଉ ଆପଣ ଆଜି କଣ ଖାଇ ଥିଲେ।
ମୁଁ ଆଜି ବିରିୟାନୀ ଖାଇଥିଲି ସକାଳେ।
ବିରିୟାନୀ ଆରେ ବା ବଢିଆ ଖାଦ୍ୟ ଖାଉଛନ୍ ନ୍ତୀ ଆଉ ଆଉ କଣ କୁହନ୍ତୁ। ଆପଣକୋଉ ଆପଣଙ୍କୁ କଣ ଖେଳିବାକୁ ଭଲ ଲାଗେ। କୋଉ ଗେମ ଖେଳିଆକୁ ଭଲ ଲାଗେ ଆପଣଙ୍କୁ ଅଫଲାଇନ ରେ ହୁଁ।
ମିଟନ୍।
ବ୍ୟାଡମିଟନ ମତେ ବି ବ୍ୟାଡମିଟନ ପସନ୍ଦ କିନ୍ତୁ ଆମର ଯେହ ତୁ ଆମେ ଓଡିଆ ଆମର କବାଡି ଖେଳ ଟା ରେ ଟିକେ ବେଶୀ ପସନ୍ଦ ନା ଆଉ ରଜ ରେ କଣ ଆମର କ ବାଡି ଆଉ ତାସ। ସେମିତି ଝିଅ ପିଲାମାନେ ପୁଚି ଖେଳନ୍ତି ଦୋଳି ଖେଳନ୍ତି। ସେମିତି ମଜା ନା ଆଉ ଆଉ ରଜରେ କଣ ପାନ ଖାଇବେ ନୂଆ ଡ୍ରେସ ପିନ୍ଧିବେ ପୋଡ ପି ଖାଇବେ ଆଚ୍ଛା ଆପଣ ଆପଣଙ୍କ ମା ଠାରୁ ବୁଝିକି ମତେ ଟିକେ ପୋଡପିଠା ରେସିପି ଟା ତ ବନତେ କ କହିବେ ତ। ନିହାତି ଭାବରେ କହିବେ ଆପଣଙ୍କୁ ପୋଡପିଟା ଖାଇବାକୁ ଭଲ ଲାଗେ କୋଉ ପି ପିଠା ପଣା ଆପଣକୁ ବେଶୀ ପସନ୍ଦ।
ମତେ ମତେ ଏଣ୍ଡୁରି।
ଏଣ୍ଟରି ପିଠା ମତେ ବି ବହୁତ ପସନ୍ଦ ମୋର ଏଣ୍ଡୁରି ପିଠା ଟା ଫେବରାଇଟ ଆଉ ଆପଣ କେ କେତେ ପ୍ରକାର ପିଠାର ନାଁ ଜାଣିଛନ୍ତି ଟିକେ କହିପାରିବେ।
ଏଣ୍ଡୁରି କାକେରା ତା ସହିତ ଆମର ପୋଡପିଠା।
ଏମ ତ ମୁଁ ଶୁଣ ମୁଁ କହୁଛି ଶୁଣନ୍ତୁ ଏଣ୍ଡୁରି କାକରା ମଣ୍ଡା ପୋଡପିଠା ଆଉ ରହିଲା କ୍ଷୀର ପୋଡ ପିଠା ଗୁଡ ପୋଡ ପିଠା ବିରି ପୋଡ ପିଠା ଚକୁଳି ଆଉ ରହିଲା ହଉଛି ଗଇଁଠା ପିଠା ଆଉ ଆମର ରହିଲା ତାଳ କାକରା ତାଳ ପୋଡ ପିଠା ଆଉ ହଉଛି ମାଲପୁଆ ଆଉ ଇଟିଲି ପିଠା ବୁଢା ଚକୁଳି ଆଉ କେତେ କେତେ ପ୍ରକାର ପିଠା ନା ଆପଣ ଯଦି ରେସିପି ମତେ ସବୁ ପଚାରିବେ ପିଠା ରେସିପି ମୁଁ ଯୋଉ ଯୋଉ ପିଠା ରେ ଭୁସିପି ଜାଣିଛି ଆପଣଙ୍କୁ ମୁଁ କହିଦେଇ ପାରିବି
ତ ଆପଣ କଣ ଏଥର ରଜ ପରେ କକୁଆ କୁଆଡେ ପ୍ଲାନିଂ କରିଛନ୍ତି ଯିବା
ହଁ ହଁ ମୁଁ ରଜରେ ପ୍ଲାନିଂ କରିଛି ଯିବି ଭାବିଛିି ଭଲ ଭଲ ମନ୍ଦିର ଯିବି ଟିକେ ଠାକୁର ଦର୍ଶନ କରିକି ଆସିବି ପହିଲି ରଜ ଦିନ ଟିକେ ଡେଟାକୁ ଟିକେ ଭଲ ଲାଗେ କି ଭାବିଛି ଟିକେ ଭଲ ଟାକୁ ଭଲ କି ଆମେ ଏଟାକୁ ଟିକେ କଣ ଆମ ଦିନଟାକୁ ଟିକେ ଯେମିତି ଆମର ସୁରୁଖୁରେ ଦିନଟା ଶୁଭରେ ପୁରା ଭଲ ଭାବରେ କ? ଯିବା ସେଇଭଳି ପ୍ଳାନିଂ କରିଛି ଆ ସେମତି କଣ ରଜ? ତ ଆମେ ସମସ୍ତେ ସକାଳୁ ଉଠିକି ଗାଧାନ୍ତି ପାନ ଖାଆନ୍ତି ଘରେ ପିଠା ହେଇଥାଏ ପୋଡ ପିଠା ଯାହାବି କିଛି ବନିଥାଏ ଆମେ ତାକୁ ଖାଆନ୍ତି ମଜାମସ୍ତି କରନ୍ତି ସାଙ୍ଗସାଥି ସମସ୍ତେ ବୁଲିବାକୁ ଯାଉ ଏଇ ସବୁ କଥା ଆଉ କଣ ଆପଣଙ୍କ କୋହୁନାହାନ୍ତି ଆପଣଙ୍କର ରଜ ପାଇଁ ସପିଙ୍ଗ ସରିଲେଣି କଣ ସବୁ କିଲି
ମୁଁ ପ୍ୟାଣ୍ଟ ଦିଟା ଟି ସାର୍ଟ ଗୋଟେ ସାର୍ଟ ଗୋଟେ କିଣିଛି ଆଉ
ଓହୋ ଆଚ୍ଛା ମୁଁ ଏଇ ଯାଇଥିଲି ଆମ ପାଖରେ ଅଛି ଗୋଟେ ଜୁଡିଓ ସେ ଜୁଡିଓକୁ ଯାଇଥିଲି ସେ ଜୁଡିଓରୁ ମୁଁ ଆଣିଥିଲି ଗୋଟେ ଜିନ୍ସ ପ୍ୟାଣ୍ଟ ଗୋଟେ ଆଣିଛି ଆଉ ଦୁଇଟା ଡ୍ରେସ ଆଣିଛି ପିନ୍ଧିବି ଆଉ ଭାବିଛି କିଛି ଯଦି ଆଉ ଯାଇକି ଯଦି ଆଣିହବା ପାଖ ଦୋ ଦୋକାନୁ ଯଦି ଯାଇକି ଆଣିବି ଆଣିବି ଆଉ ଆଉ ସେମିତି ପଇସା ପାଖରେ ତ ନାହିଁ ଦେଖାଯାଉ କଣ ହଉଛି ଆଉ କୁହନ୍ତୁ। ଆପଣଙ୍କ ଘରେ ସମସ୍ତେ ସେ ଭଲ ଅଛନ୍ତି।
ଆଜ୍ଞା
ଆଉ ଆପଣଙ୍କ ଦେହ ଭଲ ତ
ଆଜ୍ଞା
ଆଉ ଆପଣ ଯୋଉ ହଁ ମୁଁ ଦେଖିଥିଲି ଆପଣଙ୍କୁ ଆପଣ ଅ କଣ କହୁ ଥିଲେ କି ସେମିତି ଆତ୍ ଖାଇବାଟା ଭଲ କଥା ନୁହଁ ଆଉ ସେଣିକି ସବୁ ମଦ୍ୟପାନ କରିବା ଭଲ କଥା ନୁହଁ ଆଉ ଯେମିତି କି ନିଶା ଦ୍ରବ୍ୟମେ ଗ୍ରହଣ କରୁ ଟସେଟ ଭଲ କଥା। ତା ବିଷୟରେ ମତେ କିଛି ଆପଣ କହିପାରିବେ କି ନ ଆପଣ ନା ପଛରେ ପରେ କହିବାକୁ ଚାହୁଁଛନ୍ତି।
ନାଇଁ ଆପଣ କିଛି ଆପଣ ଯେ ଶୁଣିବ ମୁଁ ଏବେ
ଯଦି ସର୍ଟକଟ୍ ରେ ଆପଣ ଯଦି ପୁରା ସଟଲି ଯଦି ଧୀରେ କହିଥାନ୍ତୁ ତାପରେ ଆମେ ନେକଷ୍ଟ ଚାପଟରରେ ଆମେ ଆଲୋଚନା କରିବା। ଛାଡନ୍ତୁ ସେଇଟା ମୁଁ ଆପଣଙ୍କ କତିରୁ ପରେ ବୁଝି ନେବି। ଆଉ ମୁଁ କହୁଥିଲି କି ଆପଣ ଗାଁରେ ପିଲାମାନଙ୍କ ସହିତ ସବୁ ଭଲ ସେ ଭଲ ଭାବରେ ମିଶୁଛନ୍ତି ତ?
ଆଜ୍ଞା
ଆପଣଙ୍କର ଭଲ ନା?
ଆଜ୍ଞା ଟିକେ ସେଇଭଳିଆ ଆଉ।
ହଁ ସେଇଭଳିଆ ସବୁ ଗାଁରେ ତ ଦୁଷ୍ଟ ରହିଛନ୍ତି। ଦୁଷ୍ଟ ପ୍ରଜାତିର ପ୍ରାଣୀ ଆଉ ଭଲ ପ୍ରଜାତିର ପ୍ରାଣୀ ସବୁ ଅଛନ୍ତି। ଅ ଯେହେତି ଜମକୁ ଜଣେ ଯଦି ମାନେ ତମକୁ ଜଣେ ସାହସ ଦଉଛି। ଆଉ ଜଣେ ତମର ଗୋଡ ପଛରେ ଗୋଡ ଟାଣିବାକୁ ବି ଜଣେ ପଛେଇବନି? ବୁଝିଲେ କି ସେମିତି ସବୁ ଜାଗାରେ ସେମିତି ସମସ୍ତେ ସବୁ ରହିଛନ୍ତି ଆଉ ଆପଣଙ୍କ ଆପଣଙ୍କୁ ମୋ ସହିତ କଥା ହେଇକି କେମିତି ଲାଗିଲା?
ଭଲ ଲାଗିଲା।
କଣ ଭଲ ଲାଗିଲା ଆପଣ ତମର ଗୋଟେ ସାଙ୍ଗ ହେବେ ଆଉ। ଆପଣଙ୍କ ସହିତ କଥା ହଉଛି ଆଉ ଭଲ ଲାଗିଲା ବହୁତ ଦିନ ପରେ ଆମେ କଥା ହେଲେ ଆ ଗୋଟେ ଆମର କଥାବାର୍ତ୍ତା ବାତଚିତ ଗୋଟେ ଚାଲିଲା। ଆଉ କୁହନ୍ତୁ ଏବେ ଏବେ ଆପଣ କୋଉଠି ଅଛନ୍ତି ବର୍ତ୍ତମାନ?
ବର୍ତ୍ତମାନ ମୋ ଘରେ ଅଛି।
ତ ଆମ ଆସିଛି ଆମ ଗାଁ ରେ ଗୋଟେ ଅଛି ପାଖ ପାଖରେ ଗୋଟେ ପଡିଆ ଅ ଖେଳ ପଡିଆ ଶୁଆ ସବୁ ହେଇଠି ବଲ୍ ବ୍ୟାଟ୍ ଖେଳନ୍ତି। ମୁଁ ସେଇଠିକି ଆସିଛି ବୁଲିବା ପାଇଁ ଆସିଛି ଥଣ୍ଡା ପବନ ଦଉଛି ତ ଟିକେ ହାୱା ଖାଇବାକୁ ପଳେଇ ଆଇଛି। ବହୁତ ଗରମ ହଉଛି ନା ଗାଁ ଭିତରେ ଏ ସେଥିପାଇଁ ଟିକେ ବାହାରର ପରିବେଶ ମତେ ଟିକେ ପସନ୍ଦ। ନା ମାନେ କଣ ଅ ପ୍ରାକୃତିକ ହାୱା ପବନ ଯୋଉଟା କୁହନ୍ତି। ସେଟା ମତେ ପ୍ରକୃତିକ ପବନ ନା ମତେ ଭଲ ଲାଗେ। ମତେ ଲାଗେ ଯେମତି କି ଆମେ ପ୍ରଟେ ଯେମିତି ନଉଛନ୍ତି ନିଶ୍ୱାସ ପ୍ରଶ୍ୱାସ ସେଇଭଳିଆ ମତେ ଲାଗେ ପ୍ରାକୃତିକ ବାୟୁ ଟା ଆମ ଦେହକୁ ଗଲେ ଆମ ଦେହଟା ଟିକେ କଣ ଭଲ ରହିବ। କି ଦିନଟା ଆମର ଭଲରେ ଭଲରେ ଯିବ। ସେମିତି ସେମିତି ଗାଁରେ ତ ସମସ୍ତେ ଲୋକ ଲୋକ ସବୁ ଗାଁ ରେ ରହୁଛ ଆଉ ମତେ ଟିକେ ବାହାର ଜାଗା ବାହାର ଜାଗା ନୁହଁ ଗାଁ ହିଁ ପସନ୍ଦ। କିନ୍ତୁ ଗାଁର ବାହାର ଯେମିତି ଘର ଦାର ଟିକେ କିଛି ନଥିବ। ଟିକେ ଫାଙ୍କା ଏରିଆ ଜାଗା ମତେ ବହୁତ ପସନ୍ଦ। ତାଙ୍କା ଜାଗାରେ ଆମେ ଟିକେ ବସା ଉଠା କଲେ ଆମ ମ ମାନେ ମନ ବି ସ୍ଥିର ରହିବ। ଆଉ ଆମକୁ କିଛି କିଛି ଖରାପ ଭାବନା ବି ଆସିବନି। ଆଉ ସବୁ ସେଇଭଳିଆ ଆ ଆପଣଙ୍କ ଚିନ୍ତାଧାରାଟା କଣ? ଯେମିତି ବାହାରେ ଖୋଲା ହାୱାଟା ଖାଇଲେ ଭଲ ନା ଭଲ ନୁହଁ। ହୁଁ ଆମ ପଡିଆ ମଜ ଝିରେ ବିଲ ମଝିରେ ଗୋଟେ ଶିବ ମନ୍ଦିର ଅଛି। ସେଠି ଜାଗରରେ ଆମେ ସବୁ ଯାଉ। ବୁଲାବୁଲି କରିକି ଆସୁ। ଆପଣ କେବେ ଯାଇଛନ୍ତି ସେ ମନ୍ଦିରକୁ? ହଁ ମୁଁ ଏଇ ବର୍ଷ ଯୋଉ ଜାଗର ଗଲା। ମୁଁ ଯାଇ ଥିଲି ବୁଲିକି ଆସିଥିଲି। ହଁ ଭଲ ଲାଗିଥିଲା ଆଉ ଏଠି ଆମର ଜାଗା ଗୋଟେ ଅଛି ଇ-ଇ ସେଠି ଆମ ଯାଉ ଆମେ ଲଲତି ରେ ଆମେ ଏଠି ପୂଜା ହୁଏ। ଶିବଙ୍କର ପୂଜା ସେଠି ହୁଏ ଆମେ ଯାଉ। ଏମିତି ସବୁ ଜାଗା ଆମେ ସବୁ ଯାଉ। ବହୁତ ଶିବ୍ ମ ମତେ ତ ବହୁତ ଶିବ ମନ୍ଦିର କିନ୍ତୁ ମତେ ବହୁତ ପସନ୍ଦ। ମତେ ବହୁତ ଭଲ ଲାଗେ। ଆଉ ଆପଣଙ୍କୁ? ସେମିତି ମୁଁ ସବୁ ଠାକୁ ସେମିତି ମୁଁ ସବୁ ଠାକୁରଙ୍କୁ ମାନେ। ନ୍ତି ଆ ମୁ କିନ୍ତୁ ଶିବ ଭକ୍ତ। ମତେ ସେମେ ସଵୁ ପସନ୍ଦ ଶୁଣନ୍ତୁ ଦେଖ ତ ଠାକୁର କେବେ ବଡ ଛୋଟ ନୁହନ୍ତି ଆ ଆପଣ ଯେକୌଣସି ଠାକୁରଙ୍କୁ ବି ମାନିପାରିବେ। ଭଗବାନ କେବେ କାହାର ଖରାପ ଚାହାଆନ୍ତିନି। ଭଗବାନ ସମସ୍ତଙ୍କ ଭଲ ଚାହାନ୍ତି। ସୋ-ଓ ଭଗବାନ ହଁ ଭଗବାନ ସମସ୍ତଙ୍କୁ ପଶୁ ଭଗବାନ ସମସ୍ତଙ୍କୁ ଅ ଭଲ ଠିକ ନଜରରେ ଦେଖନ୍ତି। ତ ଆମେ କଣ ଆମେ ଯଦି ଲୋ ଲୋକ ଲୋକ ମଧ୍ୟରେ ବାଡା ପିଟା ଲାଗିବା, ମାଡ଼ଗୋଳି ଲାଗିବା, କି ଗଣ୍ଡଗୋଳ କରିବା, ଝଗଡାଝାନ୍ତି କରିବା, କି ଅଶାନ୍ତି କରିବା ତେବେ ଲୋକ କଣ ଲୋକ ଭାବିବେ କଣ ଭଗବାନ ସହିତ ଭଗବାନ କିଛି କରିପାରିବେନି ନା। ଆମ ନିଜ ମାଇଣ୍ଡ ଟାକୁ ଯଦି ଆମେ ନିଜ ଚିନ୍ତାଧାରା ଟାକୁ ଆମେ ବଦଳେଇ ପାରିବା ତେବେ ତାହେଲେ ଆମେ ସବୁ ସମ ସବୁ ସମସ୍ୟାର ସମାଧାନ ହେଇପାରିବ। ଆଉ ସମାଜରେ ମଧ୍ୟ ସମସ୍ତଙ୍କ ସହିତ ଆମେ ଭଲରେ ଚଳିପାରିବା। ନା କଣ ମୁଁ ଠିକ୍ କିହିଲି ନା? ହଁ ତେଣୁ ମୋର କାହା ସହ ଝଗଡା ଝାଟ ଝଗଡା ଫଗଡା କରିବାର ପ ଚାନ୍ସ ନାହିଁ। ମୁଁ ସମସ୍ତ ସବୁ ଭଲରେ ଭ ମୁଁ ସମସ୍ତେ ଭଲ ପାଏ। ଆଉ-ଉ-ଉ କଣ ସମସ୍ତଙ୍କୁ ମୁଁ ପଜିଟିଭ କଥା କୁହେ କି-ଇ-ଇ ତମେ ଏଇଟା କରନି ସେଇଟା କରନି ମୁଁ ମନା କରେନା କାହାକୁ। ତାଙ୍କର ଇଚ୍ଛା ଯାହା ହଉଛି ଆଉ ଗୋଟେ କଥା ନିଜ ସ୍ଵାଧୀନତା ସମସ୍ତଙ୍କୁ ସ୍ଵାଧୀନତା ଦିଅ। ସମସ୍ତଙ୍କ ଇଚ୍ଛା କିଛି ନା କିଛି କରିପାରିବେ ଯାହା ଇ ଇଛା ତୁମ ଇଛା ତମେ ଭଲ ନାଚି ପାର ତମେ ନାଚିପାରିବ। ତ ମୋର ଭଲ ଇଛା ମୁଁ ଛି ଭଲ ଚିତ୍ର କରିପାରି ମୁଁ ଭଲ ଚିତ୍ର କରିପାରିବି। ତାଙ୍କର ଯି ସେ ଭଲ ଗୀତ ଗାଇ ପାରନ୍ତି, ସେ ଭଲ ଗୀତ ଗାଇପାରିବେ। ଦେଖନ୍ତୁ ସମସ୍ତଙ୍କ ନିଜର ନିଜର ସବୁ ରହିଛି ସମସ୍ତେ ଯଦି ନିଜ ନିଜେ ଅ ନିଜ ନିଜ ଭିତରେ ଯଦି ଝଗଡା ଲାଗିବେ କି ନା ନା ସିଏ ଆଗକୁ ପଳେଇଲା ମୁଁ ତ ଆଗ କେହିଁ ଯାଇ ପାରିଲିନି ନା ସେଟା ଭଲ କଥା ନୁହଁ। ହଁ ସେ ଆଗକୁ ଯାଇଛି ତାକୁ ଆମେ ଟିକେ ସାହସ ଦେବା ହଁ ତୁ ଚାଲ ଆଗକୁ ଚାଲ ଆମେ ତ ପଛରେ ଅଛୁ। ତୁ ଚିତ୍ର କରିଚାଲ ଆମେ ତମ ପଛରେ ଅଛୁ। ତତେ ଆମେ ଭଲ ରଙ୍ଗଟେ କିଣିକି ଦବୁ। ଭଲ ତୁଳି ଟେ କିଣିକି ଦବୁ। ତୁ ଯା ଯେମ ଦେଇକି ବ୍ୟବହାର କରି ତୁ ଆହୁରି ଭଲ ଚିତ୍ର କରିପାରିବୁ। ଆ କିନ୍ତୁ ଆମେ ତାକୁ ମନା କରିପାରିବନି କି ନା ହେ ତୁ କଁ ଟା କରିଛୁ ଚିତ୍ରଟା ବହୁ ଖରାପ ସେଇଟା ଭଲ ଖରାପ କଥା ଆମେ ସମସ୍ତଙ୍କୁ କଣ ଆମେ ସମସ୍ତଙ୍କୁ ଭଲ ପାଇ ଲୋକ ଭଗବାନ ଆମକୁ ଭଲ ପାଇବେ। ଆମେ ସିନା ସମସ୍ତଙ୍କ ସହିତ ସମ ଭଲ ଭାବରେ ମିଶିଲେ କି ସମସ୍ତଙ୍କୁ ଭଲ ପାଇଲେ ଭଗବାନ ଆମକୁ ଭଲ ପାଇବେ। ନା କହୁନାହାନ୍ତି ଆପଣ କୁହନ୍ତୁ। ମୁଁ ଠିକ କହିଲି ନା। ଆଉ କୁହନ୍ତୁ ଆଉ ଆପଣ ଜେଜେମାଙ୍କ ପାଖରୁ କିଛି ମତେ ଭଲ ଭଲ ଖାଇବା ମ ନେବେ ଯେହେତୁ ମୁଁ ବାହାରେ ରହୁଛି ଗାଁକୁ ଆସିଛି। ଆଉ ମତେ ଟିକେ ଗାଁ ର ଖାଦ୍ୟ ସବୁ ଟିକେ ପସନ୍ଦ ଆପଣ ଆ ଆପ ତାଙ୍କ ଜେମାଠାରୁ ପାରିକି ମତେ ସେ ଟିକି କହିବେ ଭଲ ଭଲ ଖାଦ୍ୟର କିଛି ମାନେ ଯେମିତିଟା ଆମର ପୁରା ପୁରାତନ ଖାଦ୍ୟ। ଯି ପୁରାତନ ଖାଦ୍ୟର ଆମ ମ ମେ କିଛି ଟା ରେସିପି କିଛି ବତେଇବି ମତେ ମୁଁ ଯୋଉଟା କି ଘରେ ବନେଇକି ମୁଁ ନିଜେ ଟିକେ ମୁଁ ଯେମିତି ବାହାରେ ରହିକି ଗାଁ ର ସାଧଟା ନେଇପାରିବି ବୁଝିଲେ।